ଜୟ ଜଗନ୍ନାଥ ଆଜ୍ଞା।
କଣ କହିଲେ।
କଣ କରୁଛନ୍ତି।
ଏମିତି ଶୋଇଛି ଆଉ କଣ କରିବା। ଆମ ଆଡେ ତ ବର୍ଷା ହଉଛି ଆଉ।
ଆମ ଏଡେ ବି ବର୍ଷା ହଉଛି କେତେସମୟ ହେଲା ବର୍ଷା ହେଲାଣି।
ଆଜ୍ଞା।
ବର୍ଷା କେତ୍ ସମୟ ହେଲା ହେଲାଣି।
ବର୍ଷା ଘଣ୍ଟେ ଉପରେ ଲାଗିଲାଣି।
ଆମ ଆଡେ ବି ଛାଡୁନି ତ ବର୍ଷା ଆଉ ଏତେ ଜୋର୍ ସେ ହଉଛି କି ଘରୁ ପଦାକୁ ବାହାରି ହଉନି। ଆଉ କଣ କରିଥିଲି ବଷାରେ ଖାଇବା ପିଇବା।
ଖାଇବା ତ ଚିକେନ ପକୋଡା ଆଉ
ହୁଁ। ଚିକେନ ପକୋଡା ହେଇଥିଲା ତାହଲେ ନାଇଁ ପାଗ ଦେଇଛି ଆଜି ଚିକେନ ପକୋଡା ଖାଇବା ପାଇଁ।
ହଁ ହଁ କଣ କରିବା ବଢିଆ ପାଗ ଦେଇଛି।
ଯା ହଉ ଚିକେନ ପକଡା ଖାଉଛନ୍ତି ଆମ ପଖାଳ ଭାତକୁ ଆଳୁ ସିଝା। ପଖାଳ ଭାତ କୁ ଆଳୁ ସିଝା ଆମର ବର୍ଷା ଖରା ଶୀତ ଏନି ଟାଇମ ପଖାଳ ଭାତ।
ଶି ଆଚ୍ଛା ଓଡିଆ ଭାରି ବଢିଆ। ପଖାଳ ତାର
ଆଳୁ ଚକଡା
ହୁଁ।
ଖେଳା ଖେଳି କଣ କରୁଛନ୍ତି କି ନା କଣ ଏରେ ଶୋଇଛନ୍ତି।
ଏବେ ଶୋଇଛୁ ଭିକରେ ତାପରେ ଆଉ ଟିକେ ପରେ ସାଙ୍ଗ ଟିକେ ବାହାରକୁ ଯିବା। ଆମ ଗାଁରେ ନାଳ ଗୋଟେ ଅଛି ସେ ନାଳରେ ବର୍ଷା ପାଇଁ ବହୁତ ପାଣି।
ହୁଁ। କହୁଥିଲେ ଆଜି ଭୋଜି ଭାତ କରିବେ ବୋଲି।
ଆଜ୍ଞା ମୁଁ କହୁଥିଲି ଭୋଜି କରିବା ହଁ କରାହବ ଭୋଜି ଆଜି
ଆଉ ଆମର ବି ରାତିରେ ପ୍ରୋଗ୍ରାମ ଫୋଗ୍ରାମ ଅଛି। ଆମେ ବି କରିବୁ ଟିକେ ଭୋଜି ଭାତ। ଭାତ ଡାଲି ଚିକେନ୍ ଆଇଟମ ଟିକେ ରହୁଛି ଆଉ।
ଆଚ୍ଛା ଆଚ୍ଛା।
ଆଜ୍ଞା ଆଜି ଆଉ ବଜାରକୁ ଆସିବେ ନା ନା ବଜାରକୁ ଆସିବେନି।
ହଁ ବଜାର ଉପରକୁ ଯିବି ନା ଆଉ ଆଜି।
ହୁଁ ଆସନ୍ତୁ ଟିକେ ଏଇଠେ ଦେଖାହବା, କଥାବାର୍ତ୍ତା ହବା ଟିକେ ଖିଆ ପିଆ କରିବା ଆଉ
ହଉ ଠିକ୍ ଠିକ୍ ଅଛି।
ଆ ନୂଆ ଯୋଉ ଗୋଟେ ମୋର କିଛି କରିବା ପାଇଁ ବିଯିନେସ ଆଉ ଗୋଟେ କଥା ବାବା ମତେ ଟିକେ ଲୋନ୍ କଣ ଦରକାର ଲୋନ୍ କଣ ଦରକାର ଟିକେ ଲୋନ କେମିତି କରିବା ମତରେ ସାହାଯ୍ୟ କରିବେ କେମତି ଗମେଣ୍ଟ ରୁ ପ୍ରୋସେସ ହବ ଟିକେ ଆଉ କ ମୁଁ ଟିକେ ସାହାଯ୍ୟ କରିବେ।
ଆଜ୍ଞା ଆଜ୍ଞା।
ହୁଁ ଆଉ ତାହେଲେ ଯାଇଥିଲେ ଆପଣ କୋଉଠି ରିଲେଟ କହୁନାହାନ୍ତି।
କଣ କହିଲେ
କୁହନ୍ତୁ କୁହନ୍ତୁ, ଆ
ମୁ କହିଲି ଯଦି ଯଦି ଗୋଟେ ମୋର ଆକାଉଣ୍ଟ ଟା ଟିକେ ଫ୍ରିଜ ହେଇଯାଇଛି ତ ମୁଁ ଯଦି ଯିବି ବ୍ୟାଙ୍କ କୁ ଖୋଲିବା ପାଇଁ ଆଉ ଖାତା ଟା ଅପଡେଟ କରିବି କେମିତି ତା ପ୍ରୋସେସ ଟା ଥାଏ।
ଆପଣ ଫାଷ୍ଟରେ ଆଧାର କାର୍ଡ ଇ କେ ୱାଇସ୍ କରିବେ।
ଆଛା ଆଜ୍ଞା।
କେସ କରିସାରିଲା ପରେ ନେଇକି ମୁଁ ଦେ କି ଆମ ଗାଁ କର୍ମଚାରୀ ବସିଛନ୍ତି। ତାଙ୍କୁ ଦେବେ ସେ ଗୋଟେ ଫର୍ମ ଦେବେ ଫିଲପ୍ କରିବା ପାଇଁ ଇ କେ ୟା ସି ଫର୍ମ ଇ କେ ୟା ସି ରେ ଆପଣଙ୍କ ଡିଟେଲ ସବୁ ଦେବେ ଯେମିତି କି ଆପଣ ଆଡ୍ରେସ ମୋବାଇଲ ନମ୍ବର ଆଧାର କାର୍ଡ ନମ୍ବର ଆଉ ଆପଣଙ୍କର ହୁଁ ଏତିକି ଏତିକି ରେ ଦରକାର ଅଛି ସିଗନେଚର ମାରିବେନି ଆପଣ ବ୍ୟାଙ୍କ କର୍ମଚାରୀଙ୍କୁ ଦେଇଦେବେ। ସିଏ ଆଗକୁ ପ୍ରସେସ କରିଦେବେ ମାନେ ମିନିମମ ଅଠଚାଳିଶ ଘଣ୍ଟା ଭିତରେ ଆପଣ ଆପଣଙ୍କର ଇଏ ଆକାଉଣ୍ଟ ଖୋଲିଯିବ ଓ କାମ ହେଇଯିବ ଆପଣଙ୍କ।
ଆଚ୍ଛା ଆଚ୍ଛା
ହୁଁ ଆଉ ବ୍ୟାଙ୍କ ର ଆଉ କିଛି କାମ ଅଛି କି?
ବ୍ୟାଙ୍କରେ ଏ ଦି ଟା କାମ ଥିଲା ଆଉ ଏ ଟି ଏମ୍ ଟା ଆପ୍ଲାଏ କରିବାର ଥିଲା।
ଏ ଟି ଏମ୍ ଏ ଟି ଏମ୍ ଆପ୍ଲାଏ ପାଇଁ ବି ଫର୍ମ ଅଛି ଫର୍ମ ଅଛି ଫର୍ମ ଭରି ଦେଇଦେବେ ସେମାନେ ଏ ଟି ଏମ୍ ଆପ୍ଲାଏ କରିଦେବେ। ଆଉ ରଥଯାତ୍ରା ଦେଖି ଯିବା ନା ରଥଯାତ୍ରା ଦେଖି ଯିବାନି।
ପୁରୀ
ହୁଁ
ପୁରୀ ତ ଭାଇ ଆମ ଘରଠୁ ବହୁତ ଦୂର ହେଇଯାଉଛି।
ହୁଁ
ଦେଖିବା ଯଦି ସାଙ୍ଗମାନେ ଯାଆନ୍ତି ତ ପଇସା ପତ୍ର ହେଲେ ଯିବା ଆଉ।
ହଁ ବର୍ଷା ବର୍ଷା ଯୋଉ ଭଳିଆ ହଉଛି କେମିତି ବଡିବା।
ଏ ଲଘୁଚାପ ଲଘୁ ଭାଇ ପୂ ଯୋଉ ରଥଯାତ୍ରା କେବେ କି?
ସୋହଳ ତାରିଖରୁ ଷ୍ଟାର୍ଟ
ଏଇ ଶୋହଳ
ହୁଁ ହୁଁ
ଆଚ୍ଛା ଆଚ୍ଛା।
ଶୋହଳ ରୁ ବାହାରିବେ ବାହାରିବେ ମନ୍ଦିରରୁ ବାହାରିଲେ।
ମାନେ ରଥଯାତ୍ରା ସେଦିନ ବାହୁଡା ସାତ ଦିନ ପରେ ଆଉ।
କହିପାରିବିନି କୋଉ ଦିନ ମନା ନାଇଁ ଷୋହଳରୁ ଷ୍ଟାର୍ଟ।
ଆଚ୍ଛା ଆଚ୍ଛା।
ବହୁତ ଭିଡ ହେଇଥିବ ପୁରୀ ଆମେ ତ ଯିବୁନି ଆମେ ତ ଡୋରି ଲାଗିବନି ଆଉ।
ହଁ
ଯାଇ ଯାଇ ଯୋ ଭଳିଆ ବର୍ଷା ହଉଛି ଘରୁ ପଦାରୁ ବାହାରିବନି ଆଉ କୁଆଡେ ଯିବୁ। ଏଇଠୁ ବର୍ଷା କିଲୋମିଟର ଯାଇଛି। ଆସିବ କେମିତି ଯିବା ସେଥିପାଇଁ ଯାଇ ହବନି ବାହାରକୁ ଆଉ।
ଆଜ୍ଞା
ହୁଁ
ବର୍ଷା ଜ ଜ ଜ ଜଗାର ଡୋରି ଲାଗିଲେ ଯିଏ ଯାଏ ସେ ପଳେଇବ ମାନେ ବର୍ଷା ହଉ ଖରା ହଉ ଶୀତ ହଉ ଜଗାର ଡରି ଲାଗିଲା କିନ୍ତୁ ହବ।
ହଁ
ବୁଝିପାରିଲେ।
ହଁ
ନା ଭାବୁଥିଲୁ ଏ କଥା ଯିବୁ ବୋଲି। ଆ
ଅଣ୍ଡା ହେଇଯାଇଛି ଭାଇ ପୁରା।
ଥଣ୍ଡା ହେଇଯାଇଛି ବହୁତ
ହଁ ହ। ଆପଣ ପଖାଳ ଭାତ ଖାଉଛନ୍ତି ତା ସହିତ କଣ ଆଳୁ?
ଆ ବାଦାମ, ବାଦାମ ଆମର ହଉଚି ବାଦାମ ବଡ଼ିଚୋରା, ଆଳୁସିଝା ଆଉ ଶାଗ କରିକି ଖାଉଛୁ ଆଉ।
ମୁଁ ଖାଇବି ଗରମ।
ଗରମ ଖାଇବୁ?
ହୁଁ ମୁଁ ଏଇନା ଖାଇନି ବର୍ତ୍ତମାନ ଖାଇନି ଖାଇବି।
ଗାଧେଇ ସାରିଲେଣି ନା।
ଆଜ୍ଞା।
ଗାଧେଇ ସାରିଲେଣି?
ଗାଧେଇନି ଆଜ୍ଞା ପୋଛି ପୁଛା ଖାଲି ହେଇଛି ମାନେ ପାଣି ଢାଳି ହେଇଛି। ଯୋଉ ଗୋଟେ ଦି ମଗ ବେଶୀ ଯୋଉ ଭଲସେ ହଁ ଥଣ୍ଡା ହେଇଯାଇଛି ବୋଲି ବେଶୀ ଭଲସେ ଗାଧେଇ
ଭଲ ହେଇ
ସିଜନ ଚେଞ୍ଜ ଟାଇମ ନା।
ହଁ ବା ଯେତେ ପେଟ ପେଟ ମାନେ ଥଣ୍ଡା ଗୋଟେ ଭଲ ଆଉ ବେସି ପାଣି ଫାଣିରେ ବାହାରିବେନି ଦେଖି ଚାହିଁ ଟିକେ ଚଳିବେ ଆଉ ଯୋଉ ରେଟରେ ମାନେ ଏବେ ବହୁତ ସାରା ରୋଗ ହଉଛି ଥଣ୍ଡା ଜର
ଆଜ୍ଞା।
ହଉ ତାହେଲେ କେମିତି କଣ କରୁଛନ୍ତି?
ଆଉ ଆଜ୍ଞା କଣ ଆପଣଙ୍କ ଗାଁ ହାଲଚାଲ ମାନେ ଗାଁ ରେ କେମିତି କଣ ପରିବେଶ ଏଇନା।
ଆମ ଗାଁରେ ତ ଆଉ କିଛି ଦିନ ପରେ ନଈ ବଢ଼ୀ ହେଇଯିବ ଆମରଏପଟେ ବ୍ରାହ୍ମଣୀ ନଦୀ ଯୋଉ ଯାଇଛି। ସେ ପୁରା ନଦୀ ପାଖା ପାଖି ପୁରା ବନ୍ଧ ବନ୍ଧ ପାଖାପାଖି ପାଣି ହେଲାଣି ଧିରେ ଧିରେ। ହଁ ବ୍ରାହ୍ମଣୀ ନଦୀ ପାଖରେ ତ। ତ ବ୍ରାହ୍ମଣୀ ନଦୀ ପାଣିରେ ମୁଁ ପଶିଥିଲି। ମୋର କଣ ହେଇଛି ନା, ହେଇଟାକୁ ନେଇ
ହୁଁ।
ପାଣି ଟିକେ ଅଧିକ ହେଇଯାଇଛି ଆ ଯାଇଁ ପାଣି ଟିକେ ବଢି ଯାଇଛି ଆମର ଏ ପଟେ ଯଦି ବର୍ଷ ଯୋ ଯୋଉଁ ଭଳିଆ ବର୍ଷା ବର୍ଷା ହଉଛି ତ ବହୁତ ଜଲଦି ନଈ ବଢି ହେଇଯିବ।
ତାହାଲେ ତ ଆପଣଙ୍କ ନଈ ନ ନଈ ବଢି ହେଲେ ଆପଣଙ୍କ ଗାଁରେ କେମିତି କଣ ଅସୁବିଧାର ସମ୍ମୁଖୀନ ହଉଛନ୍ତି ମତେ କହିଲେ?
ଅସୁବିଧା ପାଣି ପଶି ଆଇଲା। ରିଲିଫ ବଣ୍ଟା ହଉଛି କାହାର ଘର ଦ୍ୱାର ବୁଡିବୁଡା ଯାଇଛି ପାଣିରେ। ଆମର ଗୋଟେ ଅଛି ଏଠି ବାତ୍ୟା ଆଶ୍ରୟ ସ୍ଥଳୀ। ସେଠି ଯାଇକି ଲୋକ ରହିବେ। ଲୋକ ରହିବେ ଲୋକ ରହିଲେ ଆମ ଗାଁର ସରପଞ୍ଚ ତାଙ୍କୁ ନେଇକି ରିଲିଫ୍ ଦବ। ଏମିତି ଚୁଡା କଦଳୀ ହଉ ଖାଇବା ପିଇବା ପାଇଁ ବିସ୍କିଟ। ଏରିଲିଫ୍ ଦୋଉନାହୁ ଖାଇବା ପାଇଁ ତାପରେ ପୁଣି ଧୀରେ ଧୀରେ ଧୀରେ ତେରେ ପାଣି ଶୁଖିଲେ ମଣିଷ ଯିବେ ତାଙ୍କ ଘର ସଜେଇବେ ସଜେଇ ସଜାଇ ରହିବେ।
ଆଚ୍ଛା ଆଉ ବିଲବାଡି ତ ଚାଷ ବାସ କରୁନଥିବେ ଲୋକ ଆଉ?
ଚାଷ କୋଉଠୁ କରିବେ ଏତେ ଯୋଉଁ ଥରେ ବର୍ଷା ହଉଛି ବର୍ଷା ଟିକେ କମିଲେ ଚାଷ କରିବେ। ଚାଷ ଷ୍ଟାର୍ଟ ହେଇଗଲାଣି ଗୋଟେ ଗୋଟେ ଜାଗାରେ କଲେଣି ଗୋଟେ ଗୋଟେ ଜାଗାରେ କରିନାହାନ୍ତି। ତ ସେ ଯେତେବେଳେ ଆମର ଛାଡିବ ତାପରେ ଷ୍ଟାର୍ଟ କରିବେ ଧୀରେ ଧୀରେ କାମ ଆଉ। ଆରମ୍ଭ କରିଦେବେ କାମ ଧୀରେ ଧୀରେ।
ହୁଁ ଆଜ୍ଞା।
ଆପଣ ଆଡେ କେମିତି କଣ ଚାଷ ବାସ ଚାଲିଚି ନାଁ କରୁନାହାନ୍ତି?
ଆମ ଆଡେ ତ ଚାଷ ବାସ ସଇଲାଣି ତାପରେ ଏବେ ତଳି ମରା ହଉଚି। ଆମ ବିଲ ଖାସ୍ କରି ତଳି ମରା ହଉଚି ଆଜି ହବାର ତଳି ମରିବାର ଥିଲା। ଆଜି ସେ ଯୋଉ ମୂଲିଆ ମାନେ ଆସିପାରିଲେନି ଯୋଉ ବର୍ଷା ହଉଚି ଯୋଉ ମନା କରିଦେଲେ ସେମାନେ ହଁ। ତାପରେ ସେଥିପାଇଁ ତାପ୍‌ ପୁଣି ତାର କିଛି ପ୍ଲାନିଂ ଟା ଚେଞ୍ଜ ହେଲା ପୁଣି କାଲି ଆଡକୁ କହୁଛନ୍ତି ମାରିବା ପାଇଁ।
ହୁଁ।
ତ ଦେଖିବା କାଲି ଆଡୁକୁ କଣ କେମିତି ହଉଚି ପାଣିପାଗ ଦେଖିକି ପୁଣି ଯାହା କରିବା ଆଉ। ବର୍ଷା ତ ଭାଇ ଛାଡୁନି ବର୍ଷା ବର୍ଷା ଛାଡିଲେ ସିନା କଣ କରିବା।
ହୁଁ ଦେଖି ଜଳାନ୍ତୁ କାମ ଆଉ ର୍ଷା ହେଲେ ଅଧିକ ପାଣି ହେଇଗଲା ମାନେ ବିଲ ନଷ୍ଟ। ତ ଯେତିକି ପାଣି ରଖିବା କଥା ତ ସେତିକି ରଖନ୍ତୁ ବାକି ତ କାଢି ବାହାର କରିଦିଅନ୍ତୁ ପାଣି ବାହାରକୁ।
ଆଜ୍ଞା। ସେଟା ସାର ଫାର ପକେଇ ମୂଲିଆ ଦଶ୍ ଜଣ।
ଦଶ ଜଣ କରିଚନ୍ତି ହଁ ଦଶ ହଁ କରିଦେବେ ଆରାମସେ ଗୋଟେ ଦିନ ସାରିଦେବେ ଗୋଟେ ବିଲ।
ମୁଁ ଅଛି। ଦଶ ଜଣ କରିବେ ତାକୁ ପ ଠିକା ଦିଆ ହେଇଛି କି ଆପଣ ଯଦି ମାରିବେଟା ତାଙ୍କୁ ଦିଆହେଇଛି। ତଳି ମାରିବା ପାଇଁ କେତେ ଗୋଟେ ଏକର ନାଁ କେତେ ଏକର ଦିଆ ହୋଇଛି।
ହୁଁ।
ଏକର ଏକର ଟ ପୁରା ଦିଆଯାଇଛି ମାରିବା ପାଇଁ ସେ ଦଶଟା ଠିକ ମୁଲ୍ୟା ନିଆଜାଇଚି ସେ ମାର ପାଛ ଜଲ୍ଦି ଟିକେ କାମ ଟା ସରିବ କାରଣ ବର୍ଷା ହଉଚି ନାଁ ଲଘୁଚାପଟା ଏଇନା ବର୍ଷା ହୋଉଚି ପୁଣି ଆଉ ଟିକେ ଗଲେ ବର୍ଷ ହେଇଯିବା ପୁଣି। ମୂଲିଆ ପଳେଇବେ।
ହୁଁ।
ସେଇଥିପାଇଁ।
ଆଚ୍ଛା ହଉ ଧୀରେ ଧୀରେ କାମ କର।
ଆଜ୍ଞା ଆଜ୍ଞା ଆପଣଙ୍କର ଏବେ ଚାଷ ମୁଁ କହିଲି ଭାଇ ଆପଣଙ୍କର ଏବେ ଜମିଟା ମାନେ କେମିତି ଚାଲିଚି ଚାଷ ସରିଲାଣି?
ନାଇଁ ଚାଲିଚି ଖାଲି ପାଣି ଫାଣି ଏ ବର୍ଷା ବର୍ଷାରେ କିଛି କରିହଉନି ଆଉ। ତ ପୁଣି ବର୍ଷା ସରିଲେ ଧୀରେ ଧୀରେ କାମ ଷ୍ଟାର୍ଟ ହବ।
ଓ ଆପଣଙ୍କ ବିଷୟ ଜାଣିକି ମତେ ବହୁତ ଖୁସି ଲାଗିଲା। ଆପଣ ଯାହାବି କଥା ହେଲେ ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ ଭାଇ ରଖୁଚି।
ଆଜ୍ଞା ଆଜ୍ଞା।